ହ୍ୟାଲୋ।
ହ୍ୟାଲୋ।
ହଁ, ଆପଣ ଏବେ କଣ କରୁଛନ୍ତି?
କିଛି ନାଇଁ ଏଇ ଘର ଟିକେ ସାଇଜ କରୁଥିଲି ଆଉ।
ଆଜ୍ଞା। ହଁ ଆ ଜି ଇ ରବିବାର ବି ଅଛି ଭଲ କାମଟା ସାର ଇଁ ସାରିଦବା ଟା ବି ଭଲ।
ହଁ। ହୁଁ
ଭଲ ପରିଶ୍ରମ କରନ୍ତୁ। ପରିଶ୍ରମର ମୂଲ୍ୟ ଯାହା ହଉ ରହିବ ଆପଣଙ୍କ ଘରଟା ସଫାସୁତୁରା ରହିଯିବ।
ହଁ, ନାଇଁ ଅଲଗା କେତବେଳେ ଟାଇମ ମିଳେନି ନା। ତ ଏଇ ଗୋଟା ଦିନ ଟିକେ ସାଇଜ ସୁଜା ଲୁଗାପଟା ସବୁ ପଡିଥାଏ ନା। ହଁ, କରି କାରି ଦେଲେ କାମ ଫାମ ସରିଯିବ ଯାହା ହେଲେ ଘରଟା ଅସନା ହେଇକି ରହିବ ନା ନହେଲେ।
ହଁ, ଘର ସ
ଆଉ ଅଲଗା ଦିନରେ ତ ପୁରା ଟାଇମ ହଉନି ଆଜି ଟିକେ ଝିଅର ପଢା ନାହିଁ ତ, ସେଇଥିପାଇଁ ମୁଁ ସାଇଜ ସୁଜା କରଦେଲିି ଆଉ।
ଆଜ୍ଞା। ସବୁ ଜିନଷର ଯତ୍ନ ନବା ନିହାତି ଦରକାର ନହେଲେ ଆଁ ମାନେ ପରିବେଶ ଟା ବି ଠିକ ରହିବନି। ଆପଣଙ୍କ ମତରେ ଆପଣଙ୍କ ମ ଅଁ ମାନେ ପରିଶ୍ରମ ବଡ ନା ଭା ଗ୍ୟ ବଡ, କୋଉଟା ବଡ?
ପରିଶ୍ରମ କରିଥିଲେ ହିଁ ଭାଗ୍ୟରେ ମାନେ ଯୋଉ କହନ୍ତିନି ଆମେ ଆମ ଭାଗ୍ୟରେ ସେଇଟା ନାଇଁ। ଆମେ ସେତିକି ପରିଶ୍ରମ କରିନେ ବୋଲି ଆମ ଭାଗ୍ୟରେ ନାହିଁ। ଆମେ ଯଦି ପରିଶ୍ରମ କରିଥାନ୍ତେ ମାନେ ଯୋଉ ବାଟରେ ହେଲେ ଠାକୁର ଦିନେ ନା ଦିନେ ସେ କଷ୍ଟର ମୂଲ୍ୟ ଟା ଆମକୁ ଦେବେ ସେ ଭାଗ୍ୟଟା ହିଁ ବନେଇବେ। ଆଉ ମ ଆମେ ଯଦି ପରିଶ୍ରମ କରିବାନି
ହଁ ବହୁତ ଲୋକ ଅଛନ୍ତି ମାନେ ବହୁତ କରୁଛନ୍ତି, ହେଲେ ମାନେ ସେ ପରିଶ୍ରମର ଫଳ ନଥିବ କିନ୍ତୁ ବହୁତ ମାନେ ଅଛନ୍ତି ଅ ଭାଗ୍ୟ ବଳରେ ଯାଇକି ସେ ଜାଗାରେ ପହଞ୍ଚି ଯାଉଛନ୍ତି ମାନେ ଯେମତି କିି ଆମେ କ ମାନେ ଦେଖିବେ ଏବେ
ଆମେ ହୁଏତ ସେମାନେ ତାଙ୍କ ଆ ଆଗ ଟାଇମରେ ସେତିକି ପରିଶ୍ରମ କରିଦେଇଛନ୍ତି ଆମେ ସିନା ସେଇଟା ଦେଖିନେ ହେଲେ ତାଙ୍କ ହିସାବ ରେ ତାଙ୍କ ପରିଶ୍ରମ ଟା ମାନେ ସିଏ କରିସାରି କି ସେ ପରିଶ୍ରମ ଟା ସରିଲାଣି ତ ତାଙ୍କୁ ମିଳିଯାଉଛି ସେ ଜିନିଷ ପରିଶ୍ରମ ନ କଲେ ଆ ମେ ଗୋଟେ ସାମାନ୍ୟ ହଉନା କାହିଁକି ଆମେ ଯଦି ରୋଷେଇଟେ ନ କରିବା ଆମେ କଣ ମନୁକୁ ଠାକୁର ଆମକୁ ଖାଇବାକୁ ଦେଇଦେବା ଆମ ଭାଗ୍ୟରେ ପଳେଇ ଆସିବ, ଆମେ ନିହାତି ରୋଷେଇ ଆମ ଝାଳ ଭୋଇ ଯାଏ ଗରମ ଲାଗୁଛି ଆଜି କିଛି ରୋଷେଇ କରିବାନି ଦେଖିବା କେମିତି ଆମ ପାଖକୁ ଭାଗ୍ୟରେ ଆମକୁ ଖାଇବା ଟା ପଳେଇ ଆସିବ। ଆମେ ଯଦି ରୋଷେଇ କରିବା ଭାତ ଡାଲି, ତ ଆମ ଭାଗ୍ୟରେ ସେଇ ଭାତ ଡାଲି ହିଁ ଆସିବ। ଆମେ ଯଦି କଷ୍ଟ କରିକି ବିରିୟାନୀ ବନେଇବା କି ଅଲଗା ଯେକୌଣସି ରୁଟି ଡାଲ ମା ବନେଇବା ଆମ ଭାଗ୍ୟରେ ସେ ରୁଟି ଡାଲମା ହିଁ
ଇଁ ଇଏ ତ ହଁ ଇଏ ତ ଗୋଟେ କଥା କିନ୍ତୁ ଆଜି କାଲି ଦୁନିଆରେ ମେ ଏମିତି ଆମେ ମୁଁ ଏନା ଯେହେତୁ ପାଠଟେ ପଢୁଚି ବହୁତ ମାନେ ପିଲା ଅଛନ୍ତି ପରିଶ୍ରମ କରୁଛନ୍ତି ସତ, କିନ୍ତୁ ଏମିତି ପିଲା ଅଛନ୍ତି ଭାଗ୍ୟ ବଳରେ ଯାଇକି ସେ ଜାଗାରେ ପହଞ୍ଚି ଯାଉଛନ୍ତି। ମାନେ ତାଙ୍କର ହୁଏତ ସେ ଲକ୍ଷ୍ୟ ବି ନଥିବ ତାଙ୍କର ଇଛା ବି ନଥିବ କିନ୍ତୁ ଭାଗ୍ୟ ତାକୁ ତାଙ୍କର ମାନେ ଏମିତି ମୋଡ ନଉଛି, ସେ ଯାଇକି ସେ ଜାଗାରେ ପହଞ୍ଚେଇ ଦଉଛନ୍ତି।
ଏମ୍ ଠାକୁର ଏମିତି ଜାଗାରେ ମାନେ ଠାକୁର ସେଟା ଗୋଟେ ଦିଅନ୍ତି ଜିନଷ ମାନେ ଭାଗ୍ୟ ଟା କଣ ମାନେ ଆମେ ନିଜ ଭାଗ୍ୟ ନିଜେ ବନେଇବା ସମ ମାନେ ଠାକୁର ତାଙ୍କୁ ସେତିକି ମାନେ ବାଟଟା କ୍ଲିନ କରି ଦେଇଦଲେ, ଆଗକୁ ସେ ବାଟଟା କେମିତି ଯିବେ ସେଇଟା ସେମାନେ ଡିସାଇଡ କରିବେ ସେଇଟା ସେମାନେ ପରିଶ୍ରମ କଲେ ହିଁ ମିଳିବ ସେଇ ବାଟ ଯାଇଛି ନା ଭାଗ୍ୟ ବଳରେ ତମେ ପଳେଇଲ, ଆଗକୁ ଯୋଉ ବାଟଟା ଅଛି ସେ ବାଟଟା ପରିଶ୍ରମ କରିବ ନା ନାଇଁ, ଗୋଟେ ସାମାନ୍ୟ ଆମେ ଧର ଏକ୍ସାମ୍ ରେ ପିଲାଟା ଭଲ କରିଦେଲା ତ ଲା ମାନେ ତାର ସେମ ପିଲା ପାଠ ପଢି ପଢି ଯୋଉଠି ଏ ମାନେ ଏଇଟି ପରସେଣ୍ଟ ରଖି ପାରୁନାହିଁ ତ ସେ ଏ ଆରାମସରେ କିଛି କପି ଫପି କରିକି ସିଏ ତା ହିସାବରେ ତା କ କପିଟା କରିବା ବି ଗୋଟେ ପରିଶ୍ରମ ସେଇଟା ନାଇଁକି ସେ କପି କରୁଥିଲା କେତେ ଡର ନେଇକିନା ସେ କପି କରୁଛି। ସେ ସେଟାକୁ କପି କରିଥିଲା କପି କରି ସାରିଲା ପରେ ସିଏ ଯେତେବେଳେ ତାର କମ୍ପ୍ଲିଟ ସରିଗଲାର ପାଠ ପଢା ସରିଗଲା ସେଇଟା ସମସ୍ତେ କହିବେ ଆମେ ତ ଏତେ କଣ ପାଠ ପାଠ ପଢିଥିଲୁ ଅଲଗା ପିଲାମାନେ କହିବେ ଆମେ ତ ଏତେ ପାଠ ପଢ଼ିଥିଲୁ ଆମକୁ କାଇଁ ଠାକୁର ଏତିକି ତ ଦେଲେନି ଆମେ ତ ବହୁତ ପରି ପରିଶ୍ରମ କରୁଛୁ ତା
କିନ୍ତୁ ମାନେ ଯିଏ ପିଲା ଟା ପାଠ ପଢିଚି। ମାନେ ଏଇ ଯୋଉ କପି କଲା ତାର ମାନେ ସେ ସେଇ କଳାଟା ଜାଣିଛି ବୋଲି ତା ମା କରିଦେଲା କିନ୍ତୁ ଏ ପିଲାଟା ତ ଜାଣିନି ତାକୁ ଭଗବାନ ତା ମାନେ ଯେତେବେଳେ ବି ସେ କପିଟା କରିବାକୁ ଯାଉଛି ସେ ଠାକୁର ମାନେ ଅ ତା ସେ ସି ଶିକ୍ଷକ ଆଗରେ ସେ ଧରା ପଡି ଯାଉଛି ତା ଭାଗ୍ୟ ତାକୁ ସାଥ ଦଉନି ସେ କହିବ ନା ନା ମୁଁ
ଠାକୁର ଠାକୁର ତା ପାଇଁ ଦିଏ ମାନେ ଯାହାକୁ ଠାକୁର ଯେତିକି ପରୀକ୍ଷା ନିଅନ୍ତି ତା ଭାଗ୍ୟଟା ସେତିକି ଆଗକୁ ମାନେ କ୍ଲିନ ଥାଏ। ତ ମାନେ ଠାକୁର ତମର ପରୀକ୍ଷା ନଉ ତମକୁ ସେ କଳାଟା ଆସେନି ହୁଏତ ଆଗକୁ ତମ ଭାଗ୍ୟ ଟା ଭଲ ଅଛି ଏ ପିଲାଟା ମାନେ ସେ କପି ଟା କରୁଚି ହୁଏତ ତା ଭାଗ୍ୟ ରେ ଆଗ କୁ କଣ ଅଛି ମାନେ ଖରାପ ଥାଇପାରେ ସେ ପିଲା ଲା ସେଇ କପି ପାଇଁକା ଅଲଗା କିଛି ବଡ ବିପଦରେ ବି ପଡିଥାଇପାରେ ତ ଠାକୁର ସମସ୍ତ ସ୍ତଙ୍କ ପାଇଁ ଯିଏ ଯେମିତିଆ ଠାକୁର ତାଙ୍କ ପାଇଁ ସେମିତିଆ ହିଁ ମାନେ ରଖିଛନ୍ତି ଆମ ଭାଗ୍ୟ ଅଛି। କିନ୍ତୁ ଉପରେ ଯଦି ଯିଏ ଦିନରାତି କରୁଥିବ ଯଦି ସେ ଠାକୁର ନଥାନ୍ତି ତ ହୁଏ ତ ସେଇ ଜିନିଷ ଟା ବି ଆମକୁ ମିଳିନଥାନ୍ତା।
ହଁ ଏମିତି ବି ମାନେ ଲୋକ ଅଛନ୍ତି ମାନେ ତାଙ୍କ ବାପା ସେ ପରିଶ୍ରମ କରି କରି ଆସିଲେଣି ହେଲେ ମାନେ ତାଙ୍କ ତାଙ୍କ ପୂର୍ବରୁ ବି ତାଙ୍କ ବାପା ବି କରି କରି ଆସୁଛନ୍ତି ହେଲେ ମାନେ ତା ପୁଅ ଭାଗ୍ୟରେ ବି ପହନ୍ତ ସେଇଟା ଅ ମିଳିଲାନି କି ତା ବାପା ଚାହୁଁଥିଲେ କି ନାଇଁ ମୁଁ ପରିଶ୍ରମ କ ମୋ ପୁଅ ଟା ମାନେ ଆଉ ଟିକେ ଅଧିକ ଇଏ ହୋଉ। କିନ୍ତୁ ତାଙ୍କ ପୁଅ ବି ସେତିକି ହେଇପାରୁନି କିନ୍ତୁ ଆଉ ଜଣେ ମାନେ ବିନା ପରିଶ୍ରମରେ ଯାଇକି ସେ ଜାଗାରେ ପହଞ୍ଚି ଯାଉଛନ୍ତି।
କାହିଁକିନା ସେମାନେ ଖରାପ ବାଟକୁ ନିହାତି ଭାବ ଦେଖିବେ ଆପଣ ଯୋଉଠି ବି ଦେଖନ୍ତୁ ନିହାତି ଭାବରେ ସେମାନେ ଖରାପ ବାଟ ଆପଣେଇଥିବେ ଯୋଉଟା କି ମାନେ ଆମେ ଭଲ କର୍ମ କଲେ ଭଲ ରାସ୍ତା ଟା ସବୁବେଳେ ଆବଡା ଖାବଡା ହେଇକିଥାଏ ମାନେ କ କଷ୍ଟ କରିବାକୁ ପଡେ ଆଉ ଯୋଉଟାରେ ମାନେ ଖରାପ ଥାଏ ସେ ବାଟଟା ପୁରା କ୍ଲିନ ଥାଏ ତ ଆମେ ସେ ହୁଏତ ସେ ବାଟଟା ତାଙ୍କର ସେମିତି ସେମାନେ ସେ ଖରାପ କାମରେ କରୁଥିବେ ବୋଲି ଠାକୁର ତାଙ୍କୁ ଦେଇଦଉଛନ୍ତି ଭବିଷ୍ୟତ ତାଙ୍କ ପାଇଁ ବଡ ବିପଦ ଗୋଟେ ଥାଇପାରେ ଆଉ ଏ ପିଲା ଯିଏ ମାନେ ପରିଶ୍ରମ କରି କରି ଯାଉ ସବୁ ଦୁଃଖ କଷ୍ଟ ଝଡଝଞ୍ଝା ସବୁ ସହିକିନା ଆଗକୁ ବଢିବ ଯେମିତି ତା ଭାଗ୍ୟରେ ମାନେ ଆଗ ଟାଇମ ଭାଗରେ ହୁଏ ତ ମାନେ ଭଲ ଆସିପାରେ ତା ଭାଗ୍ୟଟା।
ଆଜ୍ଞା ମାନେ ଆପଣଙ୍କହ କଥା କି ମାନେ ଭଗବାନ ମାନେ ଆମକୁ ଯେହେତୁ ମାନେ କଣ ଏଠିକି ଆଣିଛନ୍ତି ଆମର ଭାଗ୍ୟ ତ ସେ ଲେଖିଛନ୍ତି କିନ୍ତୁ ଅ
ଆମକୁ ବି କିଛି ହଁ ନିହାତି ଆମକୁ ପରିଶ୍ରମ ନ କଲେ ହଁ ଆମେ ପରିଶ୍ରମ ନକ କୋଉ ଜାଗାରେ ବି ପହଞ୍ଚିପାରେ ଆମେ ଏବେ ପରିଶ୍ରମ ଆଜି କରୁଛେ ହୁଏତ କାଲି ପାଇଁ ଆମ ପାଇଁ ଆମେ ଯଦି ସେମିତି ଚିନ୍ତା କରିବା ନା ଆମେ ତ ପରିଶ୍ରମ କରୁଛେ ଆମକୁ କିଛି ମିଳୁନି ଆମେ କରିବାନି ବା ସେଇଠି ତ ଛାଡିଦେଲେ ସରିଗଲା ନା ତ ଠାକୁର ସେ ଯିଏ ଆପଣଙ୍କ ଭାଗ୍ୟ ବନେଇଛନ୍ତି ସେ କାହିଁ ବନେଇଛନ୍ତି ଆପଣ ପରିଶ୍ରମ କର ରୁ ଫଳ ପାଇଁ ଜମା ଆଶା କରିବେନି ଯେ ତାକୁ ଭଲ ମିଳିଲା ମତେ କାଇହିଁ ଭଲ ମିଳ ସେଇଟା ଆଶା କଲେ କେବେ ଆପଣଙ୍କୁ ଭଲ ଫଳ ମିଳିବନି ଆପଣ
ମାନେ ଏଇଟା ମାନେ ଭଗବାନ ନିହାତି ଆପଣ ଯେମିତି କହିଲେ ଆମେ ଯଦି ଗୀତା ବି ପଢିବା ଗୀତାରେ ବି ଏମତି ଲେଖା ଯାଇଛି କି ଆମେ କର୍ମ କରିଚାଲିବା ଆଉ ଫଳକୁ କେବେ ଆଶା ରଖିବନି ଯଦି ଫଳ ହୁ ହୁଏତ ଯୋଉ ମାନେ ମାନେ ପରିଶ୍ରମ କରୁଛନ୍ତି କି ଆମେ କହୁଛେ ସେ ପାଉନି। ସେ ହୁଏତ ଫଳ ଆଶାରେ କରୁଛନ୍ତି କିନ୍ତୁ ଅନ୍ୟ ଯିଏ ହଁ ମୁଁ କରିଚାଲିଛି ଭଗବାନ ଦେଲେ ଦେବେ ନହେଲେ ମାନେ ସେ ସେଇଭଳି ଭାବରେ କରିଚାଲିଛନ୍ତି ତ ଯଦି ବି ଆମେ ଫଳ ଆଶା କରୁଛେ ନିହାତି ସେ ମାନେ ସେଇଟା ଆମକୁ କେବେ ପ୍ରାପ୍ତ ହବ ନାହିଁ ସେ ଯେମିତି ହେଲେ ଯୋଉ ବାଟେ ହେଲେ ଆମକୁ ତାର ନିଷ୍ଫଳ ହିଁ ହବ।
ଫଳ ପାଇଁ ଆଶା ନକରିକୀ ଆପଣ କର୍ମ କରିଚ ଆଉ ଗୋଟେ ଦୁଃଖୀ କଥା ଶୁଣନ୍ତୁ। ମାନେ ଗୋଟେ ଗରିବ ଲୋକଟାକୁ ଆପଣ ସାହାଯ୍ୟ କଲେ ଆପଣ କହିବେ କି ମୁଁ ସେ ଗରିବ ଲୋକ କଟାକୁ ସାହାଯ୍ୟ କରୁଛି ଆଉ ସେଠୁ ପାଇବି ସେ ଆଶା କେବେ ରଖନ୍ତୁନି ହୁଏତ ଆପଣଙ୍କ ପାଇଁ ସେ ଦୁଃଖ ଟା ହିଁ ନ ଆସିପାରେ ସେମିତି ଆପଣ ଭାବୁଛନ୍ତି ଆପଣଙ୍କୁ ଆପଣଙ୍କ ପାଖରେ ଆଜି ପାଞ୍ଚ ଟଙ୍କା ଅଛି ଗୋଟେ ଲୋକ ଖାଇବାକୁ ପାଉନି ଆପଣ ତାକୁ ଦେଲେ କାହିଁକିନା ତା ଭାଗ୍ୟରେ ଅଛି ସିଏ ଆପଣ ପାଖରୁ ସେ ଜିନିଷ ଟା ନବ ସି ସେତିକି ଦୁଃଖରେ ଅଛି ତ ଆପଣ କହିବେ ମୁଁ ତାକୁ ଦେଇଛି ମାନେ ମୁଁ ମୁଁ ବି ଯେତେବେଳେ ବିପଦରେ ପଡ଼ିବି ମୋର ବି ଯେତେବେଳେ ମୋତେ ବି ନ ମିଳିବ ମୋତେ କିଏ ଦବ ସେଇଟା କାହିଁ ଚିନ୍ତା କରୁଛ? ଯଦି ଆପଣ ଭାବନ୍ତୁ ମୋ ପାଖରେ ଏମିତି ହିଁ ଧନ ଥାଉ ମୁଁ ସମସ୍ତଙ୍କୁ ଏମିତି ହିଁ ଦାନ କରୁଥାଏ ମତେ ଖୁସି ମିଳୁ ସେ ଜିନିଷ
ମାନେ ମୁଁ ବି ଏଇଠି ଅ ବହୁତ ଲୋକଙ୍କୁ ଦେ ଖିଛି ସେମାନେ ପୁରା ନିଃସ୍ଵାର୍ଥପର ଭାବରେ ମାନେ ତାଙ୍କର ଯୋଉ କର୍ତ୍ତବ୍ୟ ରହି କିଛି ତାଙ୍କର ଯୋଉ କାମ ଟା କରିବା ଦରକାର ସେ କେବେ ଭାବନ୍ତିନି ନିଜେ କରିଚାଲନ୍ତି ହେଲା କିନ୍ତୁ ହଁ, ମାନେ ସିଏ କଣ ହୁଏ ମାନେ ଯୋଉଟା ପ୍ରାପ୍ତ କରିବା କଥା ମାନେ ହେଇ ମାନେ ନିହାତି ମୁଁ ଦଶ ପନ୍ଦର ବର୍ଷ ହେବ ମୁଁ ମାନେ ଜୀବନ ଭିତରେ ଦେଖିଲେଣି ସେ ବିନା ସ୍ୱା ନିଃସ୍ଵାର୍ଥପର ଭାବରେ ତାଙ୍କ କ କର୍ମଟେ କରୁଛନ୍ତି ହେଲେ କର୍ମ ପ୍ରତିବଦଳରେ ଯୋଉଟା ପାଇବା ଦରକାର ସେଇଟା ସିଏ ପାଇ ପାରୁନାହାନ୍ତି ମାନେ ହୁଏତ ତାଙ୍କ ଭାଗ୍ୟରେ ସେଇଟା ଲେଖି ନାହାନ୍ତି।
ଲେଖି ନାହାନ୍ତି ହୁଏତ ଆଗକୁ ବି ଲେଖିଥାଇ ପାରନ୍ତି ସେଇଟା କଣ ଆମେ ଆଗ ଭବିଷ୍ୟତ
ମାନେ ମୁଁ ମୁଁ ସେ ଭାବୁଛି କି ଭଗବାନ ଖାଲି ଯେ ଆମେ କହିବା କର୍ମର ଫଳ ଖାଲି ଯେ ଆମକୁ ଗୋଟେ ସୁ ଖ ଜୀବନ କି ଗୋଟେ ଭଲ ଉଁ ମାନେ ଆମେ ଯୋଉଟା ଚାହୁଁଛେ ସେ ବାଟରେ ଦବା ଖାଲି ତ ମାନେ କର୍ମର ଫଳ ଯେ ଆମେ ଭାବୁଛେ ଆମେ ଭାବି ଦଉଛେ କି ନାଇଁ ଧନ ସମ୍ପତ୍ତି ଏଇ ସବୁ ହୁଏତ ଫଳ ସିଏ ମାନେ ଗୋଟେ ଶାନ୍ତି ମାନେ ଯେତେ ଏ ଆମ ପାଖରେ ଯେ ତେ ଧନ ଥାଉ ଗୋଟେ ଯଦି ଶାନ୍ତି ନଥିବ ସେଇ ଗୋଟେ ସ ମାନେ ସ ସୁନ୍
ସେଇ ଭାତ, ଡାଲି, ଆଳୁ ଚକଟାରେ ଆମେ ଯଦି ଶାନ୍ତିରେ ରହିପାରିଲେ ତ ସେଇଟା ଜାଣିନବା ଯେ ଭଗବାନ ଆମ ପାଇଁ ଅଛନ୍ତି। ସେ ଯୋଉଠି ନା ଯୋଉଠି ଆମ ପାଇଁ ଲୋକ କେତେ ଟେନସନ କେ ବିପଦରେ ରହୁଛନ୍ତି ଆମେ ତ ସେତିକି ସୁରକ୍ଷିତରେ ରହିଛେ ନା।
ତ ଭଗବାନ ମାନେ ଯୋଉ ଆମେ ଭାଗ୍ୟ ଆଉ ପରିଶ୍ରମ ଦେଖୁଛେ ସେ ପରିଶ୍ରମର ଫଳ ଟା କୋଉ ବାଟରେ ଦଉଛନ୍ତି? ଏଥିରେ ଧନ ସ ନ ଦେଇକି ଆମକୁ ସୁଖ ଶାନ୍ତି ଏଇ ଜିନିଷ ହିଁ ଦେଇ ପାରିଥାନ୍ତି ଗୋଟେ ଭଲ ସମ୍ପର୍କ ମାନେ ଲୋକମାନ ଙ୍କ ପାଖରେ ଭଲ ଅଛି ମାନେ ଧନ ସମ୍ପତ୍ତି ହେଲେ ସମ୍ପର୍କର ଭଲ ନାହିଁ ସମ ଉଁ ମା ଶାନ୍ତି ନାହିଁ, ସୁଖ ନାହିଁ ତ ମାନେ କୋଉ ବାଟରେ କଣ ଭ ଭଗବାନ ଆମକୁ ଦଉଛନ୍ତି ସେଇଟା ଆମକୁ ବୁଝିବା ବି ଦରକାର।
ହଉ ଠିକ ଅଛି ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ପରେ କେତେବେଳେ ସମୟ ମି ଳିଲେ ଆମେ କଥା ହେବା ଆଉ।
ଆପଣଙ୍କ ସହିତ ବି କଥା ବି ବହୁତ ଭଲ ଲାଗିଲା ଧନ୍ୟବାଦ।